ଲ ଶୁଭ ସକାଳ, ଶୁଭ ସକାଳ, ହଁ ମୁଁ ବସିଛି ରୋଷେଇ ଚାଲିଛି। ଏଇଟି ଖେଳୁଛନ୍ତି ଝିଅ ପୁଅ ଦି ଜଣ ଖେଳୁଛନ୍ତି ଆଉ।
ସ୍କୁଲ?
ଆଜି ଯାଇନାହାନ୍ତି ଆଜି ଶିବ ବିବାହ ତ।
ଆଚ୍ଛା ଆଚ୍ଛା ନା ଆମର ଏବେ ସବୁ ଗଲେ ନୂଆ ବୋନରେ ଗଲେ ଯେ ସେ ଭାନ କହିଲା ନୂଆ ଆଣିଛି କିନ୍ତୁ ପୁରୁଣା ଭ୍ୟାନ ପୁରା ପିଲା ଖୁନ୍ଦିକି ପୁରଇଛି ଜାଗା ହଉନ ବସିଆକୁ।
ଓହୋ ଆମର ବି ସେ ସେମିତି କହିଥିଲା କଣ କରିବ ଆଜି ତ ଯିବନି ଆଜି ତାଙ୍କର ହଁ ଅଧ ର ଛୁଟି ହେଇଯିବ। ଆଉ କିନ୍ତୁ ଆଜି ଜୀବନିଶ ଆଜି ଶିବ ବିବାହ ତ ବାହାଘର ହଉଛି ଆମ ଏଇଠି ହଁ ଏଇଠି ଆମର ଆ ମନ୍ଦିରରେ ବାହାଘର ହଉଛି ଆମ ଘର ମାନେ ଶିବଙ୍କ ଘର ତରଫରୁ ବାହାଘର କରୁ।
ଆଛା ଆଛା ଆଉ ତାହେଲେ ଆଜି ତମର ସବୁ ଅରୁଆ ନା?
ହଁ ହଁ ଅରୁଆ ମାନେ ନାଇଁ ସେଠି ତ ଯାଇକି ଭୋଜି ସନ୍ଧ୍ୟା ବେଳେ କିନ୍ତୁ ଆମ ଘରେ କେବଳ ଛୁଆ ଦିଟା ଖାଇବେ ମୋ ଝିଅ ଆଉ ତ ଛୋଟଟା ସେ ସିଝେ ଖାଉଛି ଆଉ ଭଣଯା ଦି ଜଣ ଖାଇବେ ଆମେ ସବୁ ଉପାସ ଅଛୁ ଦିନ ପ ଖାଇଯା
ଆଚ୍ଛା ଆଚ୍ଛା। ଆଚ୍ଛା ତାହାଲେ
ନ୍ଧ୍ୟାବେଳେ ବାହାଘର ସରିଲା ପରେ
ଯାହା ଖାଇବ ନା ପ୍ରସାଦ ଖାଇବ?
ହଁ ସେଇଠି ଭୋଜି ଅଛି।
ହଁ, ହଁ ଆଉ କଣ ସକାଳୁ କିଛି ଖାଇନ?
ଓପାସ ପାଣି ବି ପିଆ ହେଇନି
ଆରେ ବାବରେ ଆଉ ରଜରେ ସବୁ କୁଆଡେ, କଣ ବୁଲିଲ, କଣ ଖାଇଲ, ପିଠା
ଖାଇଛି ବହୁତ ଜିନିଷ କିନ୍ତୁ ବେଶୀ ମୁଁ ବାହାରକୁ ଯାଇନି।ଛୋଟ ପିଲା ପାଇଁ ମୁଁ ବାହାରକୁ ତାପରେ ଆମର ଏପଟେ ବହୁତ ବର୍ଷା ବି ହେଲା
ହଁ ବର୍ଷା ହେଇଛି?
ହଁ ପହିଲି ରଜ ଦିନ ବର୍ଷା ହେଲା ହେଇଦିନ ଟିକେ ବାହାରିଥିଲୁ ଭାବୁଥିଲୁ ଯିବୁ ବୋଲି ବର୍ଷା ହେଲା ଆଉ ଗଲୁନି ଏଇ ରଜ ମହୋତ୍ସବ
ଆମର ଏଇ ଘର ପାଖରେ ହଉ ଥିଲା ଖାଲି ପାନ ହେଇଥିଲା ଛୁଆଙ୍କର ଯାହା ଦୋଳି ଫୋଳି
ନାଇଁ ନାଇଁ ଆମର ଏଠି ଭଲ ମେଳା ଷ୍ଟଲ ଗୁଡାକ ପଡିଥିଲା।
ନାଇଁ ଷ୍ଟଲ ବେଶୀ ପଡିନଥିଲା।ଷ୍ଟଲ ପଡିଥିଲା କିନ୍ତୁ କାଇହିଁ ନଥିଲି ଲୋକ କେହି ମାନେ ଖାଲି ପଡିଛି। ଆଉ ଆଇସ୍କ୍ରିମର, ପାନର, ମକଟେଲ, ଆଉ ଡ୍ରେସ୍ ନ୍ତି ସେ ଏଗୁଡା ସବୁ ପଡିଛି।
ଆମର ବହୁତ ହେଇଥିଲା ପ୍ରତିଯୋଗିତା ବି ଏଇଠି ହଉଥିଲା ମାନେ ପିଲାମାନେ, ଏଇ ଯୋଉ ପୁଚି ଖେଳ ର ପ୍ରତିଯୋଗିତା, ଲୁଡୁ ଖେଳ, ତାସ ଖେଳ, ଆ, ଏଇ ଚିତ୍ରାଙ୍କନ ପ୍ରତିଯୋଗିତା, ସବୁ ହଉଥିଲା ପ୍ରାଇଜ ସବୁ ମାନେ, କାଲି ମିଳିଲା ପୁରସ୍କା । କରେସବୁ
ଓହୋହୋ, ନାଇଁ, ଆମର ସେଗୁଡା କିଛି, ସେଗୁଡା କିଛି ସେଇ ନିଆଜ
ମୁଁ ଯାଇପାରିଲିନି, ମୁଁ ଛୋଟ ଛୁଆ, ଟିକେ ବର୍ଷା ହେଲା
ନା, ଆମେ ବି ଯଉ ଦୀନ ଯାଇଥିଲୁ ଲୁ, ପହିଲି ରଜ ବାସି ଦିନ ଯାଇଥିଲୁ, ବର୍ଷା ହେଲା । ପଳେଇ ଆଇଲୁ ଏଠୁ ଗାଁ ଛୁଆ ଟିକେ, କଣ ଦୋଳି ଦୋଳି ଖେଳିଲେ
ହଁ, ସଂକ୍ରାନ୍ତି ଦିନ ଗଲୁନି, ସଂକ୍ରାନ୍ତି ଦିନ ଭଲ ପାଗ କରିଥିଲା । କିନ୍ତୁ, ସଂକ୍ରାନ୍ତି ଦିନ ଗଲୁନି, ତା ପରଦିନ ଯାଇ ସେ ଦିନ ବି ସେମତି ବର୍ଷା ଆଉ ଶେଷ ଦିନ ଆଉ କଣ ଆଉ ଯିବା ଯିବି ହେଇ ପାରିଲାନି ଆଉ କିନ୍ତୁ ଖାଇବା ପିଇବା ପିଠା ଆମର ଘରେ ବହୁତ ପ୍ରକାର ପିଠା ହେଇଥିଲା ପୋଡ ପିଠା ହେଇଥିଲା
ହଁ ନା ପୋଡପିଠା ଆରିସା ଆମ ହେଥିଲା ପୋଡପିଠାଟା ତା ବାପା ବାପା ଆଣିଥିଲା ପାନ୍ଥ ନିବାସରୁ ହେଲା ମୁଁ ଗରି ମୋ ପୋଡପି ଟ ଖାଇନି କେବେ ତମେ ନେଇକି ଆସ ବୁଲ ବୋପା ସେତୋ ଯୋଉ ଟେକା ପଥର ଭଳିଆ ହେଇଛି ହେଲା।
ହଁ ହଁ ମାନେ ଏତେ ଟାଣ ହେଇଛି?
ହଁ ଟାଣଜଣ୍ଡ ର ମୁଁ କଲି ଦୋକାନୀ ସେ ଆକୁ ପୁଣି କିଲୋ ଚାରିଶ ପଚାଶେ।
ହୁଁ ହଁ। ହେ ଆମର ତିଆରି କରିଥିଲେ ଶାଶୁ ମ ତ ଆସନି ଶାଶୁ ତିଆରୀ କରିଥିଲେ। ପୋଡ ପିଠା କରିଥିଲେ। ଆରିସା କରିଥିଲେ ଗୁଡ ା ତାପରେ ସୁଜି କାକରା କରିଥିଲେ।
ହଁ ନାଇଁ ମୋ ଭାଉଯ କଲି ଶୁିଜି କାକେରା ବରା ଖିରି ଏ ଯୋଉ ବସୁମତୀ ସ୍ନାନ ହୁଏନି କି? କି ହଁ ହଁ ତ କାଲି ପଠେଇଥିଲେ ମାଁ ତା ମୋ ଝିଅ ଯାଇଥିଲା ବଡ ଝିଅ କାଲି ଆସିଲ ତ ମାମୁଁ ଛାଡିକି ହେ ଗଲା ଆଜି ସବୁ ଯାକ ସ୍କୁଲ ଗଲେ ସକାଳୁ ଇଟିଲି ପିଠା ଆଉ ଛୋଲେ ତରକାରୀ ଭାଇ ଭାତ ଖାଇଲେ ପଖାଳ ଭାତ ତ ଆଳୁ ଚଟଣି ଖାଇକି ସବୁ ଯାଇଛନ୍ତି।
କେତେଟ ରାରୁ କେତେଟ ସ୍କୁଲ ତାଙ୍କର?
ସାନ ଆସିବ ଷ୍ଟାଣ୍ଡାର୍ଡ ୱନ୍ ଆସିବ ଅ ଦିଟା ପଇଁଚାଳିଶ। ମଝିଆ ଆସିବ ଚାରଟା ବଡା ଆସିବ ସାଢେ ଚାରିଟା।
ଓ ହଁ ସବୁ ଅଲଗା ଅଲଗା ସ୍କୁଲରେ ପଠୁଛନ୍ତି ନା
ନାଇଁ ନାଇଁ ଗୋ ଟେଷ୍ଟ ବଢିଆ ଅଲଗା ସ୍କୁଲରେ ବୋଲି ନବାଣଣିଆ ଅସୁ ଶୋଇଲାଣି
ହଁ କିନ୍ତୁ ଯାଉଛନ୍ତି ଏକା ସାଙ୍ଗରେ
ହଁ ଏକା ସାଙ୍ଗରେ ଗଲେ ଏଥର।
ନା ମୁଁ ଝିଅର ଝିଅର ଆଜି ଥିଲା ଦଶଟାରୁ ସାଢେ ଦଶଟାରେ ତାଙ୍କର ପ୍ରାର୍ଥନା ଆଉ କ୍ଲାସ୍ ଏଗାଟାରେ ଷ୍ଟାଟ।
ହଁ ସମସ୍ତ କ୍ଲାସ୍ ଟା ଏଗାରଟାରେ ଆରମ୍ଭ ହଉଛି।
ଟାରୁ ଉ ତିନିଟା ପଇଁଚାଳିଶରେ ଛୁ ସେ ଆସିକି ଗାଡ଼ି ଆ ଗୋଟେ ଗୋଟେ ଗୋଟେ ପିଲା ଙ୍କୁ ଆଣିକି ଛାଡିଲା ଏଳୁକୁ ସାଢେ ଚାରିଟା ହେଇଯାଉଛି।
ହଁ ଆମର ସେଇ ସାଡ଼େ ଚାରିଟା ଛୁଟି ହେଲା ବେଳକୁ ସେଇ ଚାଳିଶି କି ପାଞ୍ଚଟା ହେଇଯିବ ଆଉ।
ହଁ ସେଥିପାଇଁ ଆ ଆଜି କିନ୍ତୁ ଲେଖିଥିଲେ ଯେହେତୁ ଦେଇଥିଲେ ଆଁ ଯେ ଏତିକି ବେଳେ ଛୁଟି ପୁଣି କାଲି ମେସେଞ୍ଜ ଦେଲି ଯେ ଗୋଟେ ଏତେବେଳେ ଛୁଟି କରିଦେବୁ ଅ
ଆଉ ହଲିଡେ ଉମା ସବୁ ସାରଯାଇଛି।
ହଁ ସବୁ ସ ଆଙ୍କର ତ କ୍ଲାସ୍ ହଉ ଥିଲାନା ଅନଲାଇନ୍ କ୍ଲାସ୍ ହଉଥିଲା।
ହଁ ଆମର ବି ଅନଲାଇନ୍ କ୍ଲାସ୍ ହଉଥିଲା।
ପନ୍ଦର ଦିନି ଛୁଟି ଦେଇଥିଲେ।
ହଁ ନାଇଁ ଆମର ଅନଲାଇନ୍ କ୍ଲାସ ମାତ୍ର ଦଶ ଦିନ ଖଣ୍ଡେ ହେଇ
ନା ଆଙ୍କର ଯୋଉଦିନ ସ୍କୁଲ୍ ବନ୍ଦ କଲେ ତା ପରଦିନ ଠୁ ଆରମ୍ଭ କରିଦେଲେ। କଲେ ପୁରା ମେ ପନ୍ଦର ତାରିଖ ପର୍ଯ୍ୟନ୍ତ। ପନ୍ଦର ରୁ ତିରିଶି ଯାଏଁ ଛୁ ଛୁଟି ଦେଲେ। ପୁଣି ଏକ ତାରିଖରୁ ଆରମ୍ଭ କଲେ ଜୁନ୍ ଏକ ରୁ ଜୁନ୍ ଏକ ରୁ ଆରମ୍ଭ ଗଲେ ଜୁନ୍ ଦଶ୍ ରେ ସାରିଲେ ଏଇ ରଜ ପାଞ୍ଚ ଛ ଦିନ୍ ଛୁଟି ଦେଇଛନ୍ତି ଏଇ ସ୍କୁଲ୍ ଖୋଲିଲେତ
ଅ। ହଁ।
କ୍ଲାସ ନ କଲେ ଏଥରକ ଟିକେ ଜଲଦି ଛୁଟି ହେଇଯାଇଛି ନା ଖରା ପାଇଁ
ହଁ ଜଲଦି ଛୁଟି ହେଇଥିଲା ବା କିନ୍ତୁ ଆମର ଅନଲାଇନ କ୍ଲାସ ତ ମୁ ଏତେ ଭଲ ସେେ କରିପାରନି କାରଣ ଗୋଟେ ଫୋନ କୁ ତିନି ଜଣ ଅନଲାଇନ୍ କ୍ଲାସ୍। କିଏ କୋଉଥିରେ ବସିବ
ହଁ ଏକା ସମୟରେ ହେଲେ କେମତି ହବ
ହଁ ଏକା ସମୟରେ ହେଇଯାଉଛି ସାତଟା କୁ ସମସ୍ତେ ତିନି ଜଣଙ୍କର ସାତଟା କୁଆଡେ କେତେ କିଏ ବସିବ। ହେଲେ ବି ଗୋଟେ ଗୋଟେ ଥରକୁ ଥର ଗୋଟେ ଗୋଟେ କରୁଛି।
ତିନିଟା ମୋବାଇଲ ଯାହାହେଲେ ବି ଦରକାର।
ହଁ ତିନି
ଏମିତି ମୁଁ ଖାଲି ଇଏ ଦି ତିନିଟା କ୍ଲାସ କରିପାରିନି ମାନେ ମୋର ପଡିଛି ବା ପଡିଯିବ କି କଣ ଶୋଇ ପଡିଲା ଆଜିରେ ଉଠିଲାନି କାମ ପାଇଁ ତ ନହେଲେ କି ଦେହ ଭଲ ନାହିଁ ସେଥିପାଇଁ ନହେଲେ ସବୁ କ୍ଲାସ କରିଛି। ତାଙ୍କର ସାତଟା ପନ୍ଦି କ୍ଲାସ ହୁଏ ସବୁ ଦିନ ସାତଟା ପନ୍ଦର ରୁ ହଁ ମୋ ସାତଟା ପଇଁଚାଳିଶ ଗୋଟେ କ୍ଲାସ୍। ତାପରେ ପନ୍ଦର ମିନିଟ୍ ଟିକେ ଦେଇଦିଅନ୍ତି ଛୁଟି। ପୁଣି ଆଠଟାରୁ ସାଢ଼େ ଆଠଟା ଗୋଟେ କ୍ଲାସ୍। ସେତିକି ପାଠ ଦିଅନ୍ତି। ଆଉ ତାପରେ ପାଠ ପଚାରନ୍ତି ପ୍ରତି ପିଲାଙ୍କୁ ଜଣ ଜଣଙ୍କୁ ଧରି ନାଁ ଡା
ହଁ ଅନଲାଇନ୍ ରେ ଜଣ ଜଣ ନାଁ ଡ଼ାକିକି ପଚାରିବେ ବା।
ହଁ ତାପରେ ଖାାତାରେ ଯୋଉ ପାଠ ଦେଇଥାନ୍ତି ପାଠ ସି
ଅନ୍ କରିକି ଦେଖାଅ ବ୍ୟାକ୍ କ୍ୟାମେରା ଅନ୍ କରିକି, ହଁ ସେଇୟା ଆମର ତ ସେଇୟା। ଉଁ, ହୁଁ, ହୁଁ।
ଆଉ କଣ ସଖାଳୁ କଣ ଜଳଖିଆ ରୋଷେଇ ହେଇ
ଇଡଲି ଇ ଟ୍ଲି ପା। ଇଡଲି ଆଉ ଏଉଡା ସବୁ ଛୁଆ ନେଲେ।
ଓହୋ।
ନା ନେଲେ ଯେ ତାଙ୍କର ଗଲେ। ଏଇ ଟିକିଏ ବଇଛି।
ହଁ ମୋର ତ ଏବେ ରୋଷେଇ ହଁ ରୋଷେଇ
ରୋଷେଇ ଛୁଇଁଆଳୁ ଭଜା, ଡାଲି, ଭାତ। ଛୁଆ ପଖାଳ ଖାଇକି ଗଲେ। ସେଇ ଉଁ, ଧୂଆ ପଖାଳ, ହଁ ଖା-ସାଙ୍ଗେ ସାଙ୍ଗେ ରାନ୍ଧିଲି ପାଣି ଟିକେ ପୂରେଇ ଦେଲି। ହଁ।
ଖରା ଦିନକୁ ସେ ଭଲ। ଯୋଉ ଗରମ ହଉ ଛି, ଆଉ ତାଙ୍କୁ ଗରମ ଭାତ ଦେଲେ ଛୁଆ ଯାଇପାରିବେନି ସେ ଏଠି ବି ତ ଯାଇକି କେତେବେଳେ ଏଁ, ଲାଇନ୍ କଟି ଯାଉଥୁବ। କେତେବେଳେ କଣ କଟି ଯାଉଥୁବ।
ହଁ ନାଇଁ କହୁଛନ୍ତି ଛୁଆ ସବୁ ଆମର ଏସିି ଲାଗି ହେଇଛି ମାମା ମୁଁ ତାହେଲେ ଏସିି ଲାଗିଲେ ଚଲେଇଲେ ହେଲା ତମ ସ୍କୁଲରେ।
ଚଲେଇ ବେ କିନ୍ତୁ ଯଦି ଲାଇନ ନ ରହିଲା କଣ କରିବେ?
ହଁ ସେଇଟା ବି ସତ କଥା।
ପାଇଁ ବହୁତ କଟୁନି କି ଲାଇନ।
ହଁ ଲାଇନ୍ କଟୁଛି। କାଲି ତ ରାତିରେ ଦି ଥର ଆମର କଟିଛି।
ହଁ ତ ସେ ସେଥିପାଇଁ ଲାଇନ ଯଦି କଟିଗଲେ ଆଉ ଏସି ଥାଇକି କଣ ଲାଭ ସେଥିପାଇଁ ସ୍ୱାମୀ ପଳେଇଲେଣି ଅଫିସ ନା କଣ? ମୁଁ କହିଲି ସ୍ୱାମୀ ପଳେଇଲେଣି ଅ
ହଁ ସ୍ୱାମୀ ମୋର ମୋ ପାଖରେ ରହନ୍ତିନି। ସ୍ୱାମୀ ଆମର ଯାଇଚନ୍ତି ପ୍ରେସିଡେଣ୍ଟ ଡ୍ୟୁଟି ମୟୁରଭଞ୍ଜ ଯାଇଚନ୍ତି। ସିଏ ତ କୋରାପୁଟ ତାଙ୍କର ପୋଷ୍ଟିଙ୍ଗ ଆଉ ଏବେ କଟକ ଡ୍ୟୁଟି ରେ ଥିଲେ ବୋଲି ପା ପାଖରେ ଥିଲେ ଆଉ ଏବେ ପ୍ରେସ୍ ଡେଣ୍ଟ ଡ୍ୟୁଟି ପଡିଯାଇଚି ପାଞ୍ଚ ଦିନି ପଳେଇଲେଣି ଦି ଦିନ ହେଲାଣି ଗଲେଣି। ଆସିଲେ ପୁଣି କଟକ ଡ୍ୟୁଟି କରିବେ ପୁଣି ଯିବେ ରଥଯାତ୍ରା। କଣ କହିଲେ?
ମୁଁ କହିଲି କେତ୍ ଦିନରେ ଥରେ ଆସନ୍ତି?
ହଁ ଏଇ ରେ କେତେବେଳେ ଛୁଆଙ୍କ ଜନ୍ମଦିନ ହଉ କେତେବେଳେ ଭଲ ମନ୍ଦ ହେଲେ ଛୁଟି ପକା ପକେଇକି ଆସନ୍ତି। ଆଉ ପୁଣି ଆସିଲେ ନଅ ତାରିଖରୁ ଯିବେ ହେରି ଏକାଥରେ ରଥଯାତ୍ରା ଡ୍ୟୁଟି।
ଓହୋ ରଥଯାତ୍ରା ତ ଏବେ ପୁରା ହଁ ରଥଯାତ୍ରାରେ ପୁରା ରଥ ବାହୁଡା ଶ ସୁନାବେଶ ସବୁ ସାରିକି ଆସେ।ଆହୁରି ଯେତିକି ଗରମ ହଉଚି ତାର ଅ ଆହୁ
ହଁ ଆହୁରି ଗରମ ହବ ଠାକୁର ଅଣସର ଘରେ
ହଁ ଅଁ ଆହୁରି ଗୁଳୁଗୁଳି ତ ତ ଭୋଉ
ହଉଚି ବା କେମିତି କାଲି ନିୟୁଜ୍ ରେ ଦେଖଉଚି? ଆଉଉ କଣ ଯୋ ଖୋର୍ଦ୍ଧା ଜିଲ୍ଲାଆ କଣ ପାଗଅ ପ ଅନୁକୂଳୁ ଥିବାରୁ ସ୍କୁଲ ଖୋଲାହୋଉଛି।
କୋଉଟି ଏଇ ଗୋଟେ ଦିଇ ଦିନ ଯୋଉ ବର୍ଷା ହେଇଚି ଟିକ କିଏ ଅଛି କିନ୍ତୁ କିନ୍ତୁ ଗରମ ହଉନି କଣ ହଉନି ହଁ।
ହଉ ହଉ ତାହେଲେ। ହଉ ରଖୁଚି। କଅଁ କହିଲେ?
ମୁଁ କଇଲି ଘରେ ସମସ୍ତେ
ହଁ ଘରେ ସମସ୍ତେ ଭଲ ବାପାଙ୍କର ଙ୍କର ଭଉଣୀ ଆସିଚନ୍ତି। ତାଙ୍କ ଭାଣିଜୀ ଆସିଚନ୍ତି। ଆସଚନ୍ତି ବୁଲିକି ଯିବେ ଆଉ।
ଓଁହୋ ଆପଣ ଏବେ ଟିଫନ୍ କରିସାରିଲେଣି ସକାଳୁ?
ହଁ ନାଇଁ ମୁଁ ଏ ଛୁଆ ବସିଥିଲେ ସବୁ ପ-ସାର୍ଟ ପ୍ୟାଣ୍ଟ ପିନ୍ଧା ପିନ୍ଧି ଵ ସବୁ ସାରିକି ମୁଁ ଏଇଠୁ ମୁ କଇଲି ଯାଉଚି।
ହଁ କାମ ଗୁଡାକ କାମ ସରିଲା ପରେ ତାପରେ ଏ ଗରମ ପାଇଁ ବେଶୀ ମୁଣ୍ଡ ବୁଲୁଛି
କହିପାରିବିନି ମୁଣ୍ଡ ଟା ସକାଳୁ ଖାଲି ପିଟରେ ରହିଗଲେ ମୋ ମୁଣ୍ଡ ଟା
ହଁ ଗରମ ପାଇଁ ଆଉ ଖାଲି ପେଟ ଯଦି ରହିଯିବେ ଏଇଟା ଗ୍ୟାସ୍ ବି ହେଇଯିବ ଆଉ ଏସବୁ ବି ମୁଣ୍ଡ ହଁ ଆଉ ମୁଣ୍ଡ ବୁଲେଇବ। ଦିନକୁ ଦିନକୁ ଦିନ ବୟସ ବଢୁଛି।
ହଁ ଆଗ ଆମ ଆଗ କାଳରେ ଆମ ବାପା କଣ ଏମିତି ରୋଗରେ ପଡୁଥିଲେ ଆମେ ଯେତିକି ଏବେ ସବୁ ରୋଗରେ ପଡୁ
ନା ନା ସେତେବେଳେ କାହିଁ ସାର ଦିଆ ଖାଦ୍ୟ ସେମାନେ ମାନେ ଏବେ ଖାଲି ବି ବିଭିନ୍ନ ପ୍ରକାର ଖାଦ୍ୟର ସାର ସେତେବେଳେ ଦନା ସାରରେ ଖାଦ୍ୟ ଖାଉଥିଲେ ଆଉ ତାଙ୍କୁ ଯେତିକି ଭି ଭିଟାମିନ୍ ତାଙ୍କୁ ଯଦି ମିଳୁଥିଲା ମୁଁ ଆଜିକାଲି ସେ କାଇଁ ସେଇଥିପାଇଁ ବିଭିନ୍ନ ପ୍ରକାର ରୁକୋ
ଏମ ନ୍ତି ଅଉ ଛୁଆ ସୁବୁ ଖେଳୁଛନ୍ତି।
ଖେଳୁଛନ୍ତି ମୋ ଝିଅ ବସିକି ମୋ ପୁଅ ହାତରେ ମେହେନ୍ଦୀ ଲଗେଇ ଦଉଛି।
ବାବାରେ
ଏ ଝିଅ ସିଏ ଦେଖାଉଛି ଇଏ ଲଗେଇ ଦେଇଛି ଆଜି ପୂଜା ପାଇଁ ମୁଁ ତାକୁ ଲଗେଇ ଦେଇଛି। ସିଏ କହୁଛି ମୁଁ ବି ଲଗେଇବି ଦେଖଉଛି। ଆଉ ଲଗଉଛି ସିଏ ଲଗେଇଦେଲେ ସିଏ ଦେଢ ବର୍ଷ। ତାକୁ ଲଗେଇ ଦେଲେ
ହଁ ବୋଳି ବୋଳିଦେବେ।